ହ୍ୟାଲୋ।
ହଁ କଣ କରୁଛ?
କଣ କରିବି ଏଇଠି ଶୋଇଛି ଆଉ। ରୋଷେଇ ଭାତ ବସେଇ ଦେଇକି ଶୋଇଚି। କି
ଓଁ ହଁ ଆଉ ଆଜି ତମର? ଆଜି କଣ କଣ ଆଇଟମ ସବୁ କରିଛ। ମୁ ନା ଏଇ ସିନା ଧୂପ ଦେଇ ଆସି
ଆମର ଧୂପ ଦେଇକି ଆସିଲ?
ହଁ ଧୂପ ଦେଇକି ଆସିନି ଏଇନା ରୋଷେଇ ଆମର ଆରମ୍ଭ ହବ। ହଁ ମତ ଟିକେ ଲେଟ ରେ ଖାଉଛନ୍ତି ଆଉ ସେ ସେଥିପାଇଁ ଟ ଲେଟ ରେ ଆମର ରୋଷେଇ କରାହେଉଛି।
ଆମର ବି ସେଇ ଦଶଟା ହଁ ଭାତ ଟା ବସେଇଛି। ଭାତଟା ଫୁଟୁଛି ଆଉ ଯାେଲେ ତରକାରୀ କରିବା ଆଜି ତ ଶନିବାର ଆଉ କଣ କରିବା ତରକାରୀ ଏ ଡାଲି ଭା ତ କରିଦବା ଆଉ
ଆଜି ସବୁ ସାଧା ଆଇଟମରେ ଉଠିବ।
ହଁ ସା ତା ଆଇଟମ୍ ହଉଛି ଆଜି କାଲି ଆଇଷ ହବ।
କାଲି କଣ ସବୁ ଭାବିଚ କରିବ ବୋଲି?
କାଲି
ହୁଁ।
କାଲି କରିବା ମାଛ କରିବା ଆଉ ଚି କେନ କରିବା। ଆଉ
ମାଛ ମାନେ କଣ ଯୋଉ ଦେଶୀ ମାଛ ନା ଏଇ ବରଫଦିଆ?
କରାଣ୍ଡି ମାଛ।
ଓହୋ ସେଟା କେମିତି କଣ ମାନେ ତମର ଚୁଚୁଡ଼ା କର ନା କଣ କେମିତି କର କୁହନି।
କରା କରାଣ୍ଡିମାଛ ନା ହଁ। କରାଣ୍ଡି ମାଛ କୁ ତାକୁ ଧରିକି ଆଣିବେ ବିଲୁରୁ। ଜାଣିଲ ନା ବିଲରୁ ଖଇଁଚିରେ କି ଅନ୍ଧୁଲି ଯା ଦୋଉଟାରେ ହେଲେ ଧରିକି ଆଣିବେ। ଆଣିକି ତା କୁ ଧୋଇକି ପରିଷ୍କାର କରିକି ତା କାତି ଫାତି ମୁଣ୍ଡ ଫୁଣ୍ଡ ଛଡେଇ ଛୁଡ଼ାଇକି ପୁରା ପରିଷ୍କାର କରିଦେବେ।
ଓହୋ ସେଟା ଟିକେ ପରିଶ୍ରମ ଲାଗୁଥୁବ। କରାଣ୍ଡି ମା
ହଁ ଆ ବସି କି ଆଉ ଅଣ୍ଟା ପିଠି ତ ବେଣ୍ଡ ହେଇଯିବ ଆଉ ବସିଲା ବେଳକୁ ଆଉ ହେରା ସ ପରିଷ୍କାର କନେ ଆଉ ବାଲି ଏରା ବାଲି ଯୋଉ କୋଉ
ହଁ ସେଟା ଧରା ହେଇକି ଅଣାଯାଏନା ଜାହାନେ ଟିକେ ହୁଁ।
ତା ଫୁଣ୍ଟି ଫୁଣ୍ଟି ରା ବାହାର କରିକି ପରିଷ୍କାର କରିବନି ନା।
ଓହୋ ହଁ କେମିତି କଣ କରନ୍ତି ତାକୁ?
ଆଉ ତାକୁ ତାକୁ ପତ ନା ଭାଜିଦବୁ ଆଗେ ଟିକେ କିଏ ଭାଜିଦବ ଅଳ୍ପିକିଆକି କି ଭାଜିଦବ। ତେଲରେ ଭାଜି ଦେଇକି ତାପରେ ପ ଏ କଦଳୀ ତାୱରେ ତାୱଆରେ ଆଉ ହଉଛି ଛାଣ କିମ୍ବା ଭା ଚ କି ଯାହା କର।
ହଁ ଆଜି କାଲି ତ ସବୁ ଛାଣି ଦଉଚନ୍ତି।
ହଁ ହଁ ଆଉ କିଏ ଭାଜୁଚି ତାୱଆରେ ତାୱଆରେ ଭାଜିଲେ ଟେଷ୍ଟ ଟା ଅଧିକ କ ଆସିବ ନା ଭଲଲାଗିବ ନା।
ହଁ ହଉ ତ ତମେ କେମିତି କରା
ଏଇଭଳିଆ ବା ତାୱାରେ ଭାଜି ଦେଇକି ତେଲ ଦେଇକି ତାୱଆରେ ଭାଜି ଦବୁ। ଭାଜି ଦେଇେ କଦଳୀ ପତ୍ର ଆଣିକି ମସଲା କରାଯିବ ସୋରିଷ ଜିରା ଅଦା ସବୁ ବିଭିନ୍ନ ପ୍ରକାର ଯେତିକି ମସଲା ସବୁ ଦିଆଯି ତରେ ଏଁ ଦିଆଯାଇକି ହଁ ରସୁଣ ପିଆଜ ସବୁ ପ୍ରକାରେ ଉଁ
ମାନେ ସବୁଟା କଣ ସମାନ ସମାନ ଭାଗ କରିକି ଦିଅନ୍ତି ନା କେମିତି କଣ ହଁ।
ସବୁଥିରୁ ସବୁଥିରୁ ପକେଇବେ।
ଅ ହୋ।
ଟେଷ୍ଟ ଟା ଅଧିକ ଲାଗି ନା ନା ମା ହଁ ହଁ। ମାଛ ଦେଖିକି ଆମେ ଅଧ କିଲେ ମାଛର କରିବା। ସେତିକି ଅନୁସାରେ ମସଲା କରିବା।
ଓହୋ ହଉ ହଉ କେମିତି କଣ କରା ହ
ଆଉ ତାକୁ ମସଲା ବାଟିଦେବା ବାଟିଲେ ଟେଷ୍ଟ ଟା ବଲ ଲାଗିବ ଭଲ ଲାଗିବ ବାଟିଲେ। ତରକାରୀ କର। ଇଏ ହଉଚି ଯାହାକର ବଟା ମସଲା ଟା ଭଲ ଲାଗେ। ଗ୍ରାଇଣ୍ଡର ଟା ହଁ।
ହଁ ତମେ ନ ପୋଡା ନଳା ପୋଡ଼ା
ହଁ ନୋଳା ଫୋଡା ପା ଆଉ ପତ୍ର ଆଣିକି କିନା ତା ମସଲା ବାଟି ଦେଇକି ଆଉ ଯଉ ତେଲ ଦେଇଦବ ତାକୁ ମସଲା ସେଇ ରେ ଘୋଡ଼େଇ ଦବ ମା ମାଛ ଢାଳିଦବା ଆଉ ଯୋଉ ମା ଛ ଟା ଭାଜିକି ରଖିଥିବ।
ହଁ ଯେ ସେଥିରେ ଖଟା ଖଟା କିଛି ଦିଆଯାଏ ନା ନାହିଁ?
ହଁ। ଖଟା ଦିଆଯାଏ କଇଁଆ କଇଁଆଁ ତାକୁ ଯୋଉ କଇଁଆ ଜୁଆ ହେଇକି ଥିବ ସେ କଇଁଆ ଏ ଫଡେ ଘିତଗ ଆଣିବ।
ହଁ। କଁ ତାକୁ
ଆଣି ହୁଁ ନାଇଁ ନାଁ ଭେଦେଇ ଦବ ନାଁ ଆଣିକି ଟିକେ ଭେଦେଇ ଦବ ସେ ଭେଦିଗଲେ ତାକୁ ଚକଟି ଦବ ଚକଡ଼ି ଦେଇକି ମଣ୍ଡ ହେଇଯିବ। ବହଳିଆ ବଳିଆ ମଣ୍ଡ ହେଇଯିବ। ତାକୁ ସେଇ ମାଛ ସହି ଉଁ ମାଛ ସହିତ ଗୋଳେଇଦବ। ସେ ମସଲା ଆଉ ତେଲ ଆଉ ହୋଉଚି ସେ ମାଛ କରାଣ୍ଡି ମାଛ ହୋଉ କି ଗଡ଼ିଶ ହୋଉ କି ଯେ ଯେକୌଣସି ମାଛ ହୋଉ ବଡ଼ ମାଛ ବି ହେଲେ ଚଳିବ ହଁ।
ତମେ କରଣ୍ଡି କରଣ୍ଡି ମାଛ କେମ
ହଁ ସେଇ କରାଣ୍ଡି ପାଁଛ ପା। ଆଉ ହୋଉଚି ତାକୁ ତାୱାଟା ତତେଇ ଦବ ଟିକେ ତତେଇ ଦେଇକି ପତ୍ର ଯୋଉ ପ ପତ୍ରରେ ଏ ତାକୁ ଖଲି ବାନ୍ଧି ଦେଇକି
ହଁ।
ଯୋଉ କଞ୍ଚି ଭଲ କଞ୍ଚି କଞ୍ଚାଳିଆ ନାଁ ନାଁ ଯେକୌଣସି ପତ୍ରରେ ହ ବନେଇ କଦଳୀ ପତ୍ର ଟିକେ ବଡ ସାଇଜି ପତ୍ରଟା ତ‌ ଆଉ ହୋଉଚି ସେଇଥିରେ ଓ ଭଲ ଖଲି ବାନ୍ଧିବା ଭଲ ହୁଏ। ହଁ ଶାଳୁଆ ପ ପତ୍ର ବଡ଼ ଥିଲେ ଖଲି ସେଟାରେ ବି ହେଇପାରିବ। ଆଉ ଉଁ ହଁ ଆଉ ତାକୁ କ ତାୱା ବସେଇ ଦବ ତାୱଆ ଟିକେ ତାତି ଯିବ ତାତିଗଲେ ଇଏ ଟିକେ ଆକୁ ଯୋଉଟା ଖଲି କରିକି ର ହଁ ଗୋଳେଇ ଦେଇକି ତାକୁ ଖଲି ବାନ୍ଧିଦବ ପା
ହଁ ହଁ
ହଁ ଯେମିତି ନୂଳା କରନ୍ତି ପିଠା ନୂଳା ସେମିତି କରିଦେଇକିନା ଚାରି ଚାରିପଖ ହଁ ଚିତ ବାନ୍ଧିଦେବ। ତା ଚାରିପାଖ କଞ୍ଚି ବାନ୍ଧିଦେବ। ବାନ୍ଧିଦେଇକି ତାପରେ ତାୱଆରେ ପକେଇଦବା। ପକେଇଦବା ଲୁଟ ଫାଟ କରିଦବା କରିଦେଇକି ପଖାଳ ବାଡିକି ନେଇ ଆସିବ ଆଉ ଲଙ୍କା କ ଚାଲ ରସୁଣ ଦି ପାକଡା ସେତିକିରେ ତ ପଳେଇବ ତମର ଭାତ ଆଉ ଆଉ
ସେଟା କେତେ ଟାଇମ ଭିତରେ ହୁଏ ମାଛ ଟା
ଉଁ କମ ସମୟ ଭିତରେ ହେଇଯିବ। ଦଶ ମିନିଟ୍ ଭିତରେ ହେଇଯିବ। ମାଛଟା ନଉଟ ପାଉଟ ନୋଟପଟ କରି ହଁ ସେଇଠି ବସିଯାଇଥିବ ତ ନଉଟେ ପାଠ କରିଥିବ ଆଉ ହେଇଯିବ ଆଉ
ଅ ହୋ ମାନେ କମ ଟିକେ ଜାଳ ଦେ ନା
ହଁ ହଁ କମ କମ ନା ନା ଅଧିକ ଜାଳ ତା କୁ ଦରକାର ନୁହେଁ। କମ ଜାଳ ତାକୁ ତରକାରୀ ଜଳ ହଉଥିବ ଆଉ ହଉଛି ସେଇ ଅନୁସାରେ ମାଛ ଟା ପୁରା ଲାଲ ଦେଖାଯିବ ଖୋଲିଦବ ତ ବାସ୍ନାରେ ଆଉ ବଢିଆ ମଜା ଲାଗିବ ଆଉ ଆଉ ମାଂସଟା ବି ପୋଡିଲେ ବି ଭଲ ଲାଗେ ମାଂସ ପଡା ଜାଣିଛ ତ ମାଂସ ପୋଡାର ଚିକେନ ପୋଡା
ଅ ନାଇଁ ମୁଁ କେବେ କରି କ ନି
ଚିକେନ ପୋଡା ଚିକେନ ପୋଡା ଚିକେ ପୋଡା ଚିକେନ ପୋଡା ବା କହୁଛି ଆଉ ଚିକେନ ମସ ମସଲା ଦିଆଯିବ ସୋରିଷ ମସଲା ଦିଆଯିବ। ହଁ ଜିରା ଅଦା ସୋରିଷସ ହଁ ହଁ ହଁ ସୋରିଷ ମସଲା ଦିଆଯିବ ଜିରା ଅଦା ଆଉ ଧଣିଆ ପତ୍ର ଆଉ ଗ ଗରମ ମସଲା ସବୁ କଥା ପଢିପାରେ ହଁ। ପଡ଼ିକି ସେ ଚିକେନ୍ ଯଉ
ଚିକେନଟା କଣ ଚିକେନଟା କଞ୍ଚା କଞ୍ଚା ଗୋଳା ଯାଏ?
କଞ୍ଚା କଞ୍ଚା କଞ୍ଚା ଗୋଳେଇ ଦବ ସେ ମସଲାରେ ତେଲ ଦେଇକି ତେଲ ଯି ପଡ଼ିବ ବି ସୁଦେ ସୋରିଷ ତେଲ ହୋଉ କି ଯେକୌଣସି ତେଲ ହୋଉ। ଯେକୌଣସି ତେଲ ନୁହେଁ। ଷୋରିଷ ତେଲ।
ହଁ ହଁ।
ଆଉ ତାକୁ ଗୋଳେଇ ଦେଇକି ତାକୁ ସେମିତି ତାୱା ତତେଇ ଦବ ଟିକେ ତତେଇ ଦେଇକି ହାଲୋ। ଆ ଆଉ ସେ ଯୋଉ ନୋଟ୍ ପା‌ ଧୀରେ ଧୀରେ ଜାଳ ଦବ ଆଉ। ଉଁ ନୋଟ ବାଟ ନୋ ପାଟ କରିଦବ ଆଉ ଧୀରେ ଧୀରେ ତାର ହବ ଆଉ ସିଜିବ ଚିକେନ୍ ଟା ଭଲ ଭାବେ ସିଜିବ। ଚେ
ମାନେ ସେରାରେ ସେରାରେ ସେରାରେ ପତ୍ର କିଛି ଦର କାର ନାହିଁ।
ହଁ ହଁ ପତ୍ର ଦିଆଯିବ ପା ପ ତାର ଫୁଣି ଠୁଙ୍ଗା କରିକିନା ଉଁ ଭିଡ଼ିବ ତାକୁ ଫୁଣି କଞ୍ଚି ଦରକାରେ କଞ୍ଚିରେ ସିଲେଇ କରିବ।
ଉଁ ହୁଁ ମାନେ ତମେ କେବେ କରିଚ ନା ସେଟା?
ହଁ ହଁ କରିକି ଖାଇଚୁ ନାଁ ଟେଷ୍ଟି ମାନେ ଏମିତି ଟେଷ୍ଟି କହିବାର ନାହିଁ।
ଅ ହ ଚିକେନ ତମେ ଭଲ ରୋଷେଇ କର ନାଇଁ ।
ହଁ ହଁ ସେଇଭଳିଆ ଶିଖିଉଛି ଆଉ। ଆଉ ଆଉ କଣ ହୁଁ।
ତାନେ ଆଉ କଣ ସବୁ କର ମାନେ ଭଲ ଭଲ ଭଲ ଆଇଟମ୍ ତମେ କର ଏ କରି
ହଁ ଆଉ ଏଇ ପୋଡ଼ା ମାସ ମାଂସ ବିଷୟରେ ତ ଜାଣିଲ ଆଉ ହୁଁ ଆଉ କଣ କୋହୁଚ?
ହଁ ମତେ ଏବେ ତମ କଥା ଶୁଭୁଚି। ମାଛଟା କେମିତି କରେ ଦେଖିଆ ମୁଁ ଥରେ କରିମି। ଆଉ ଟେଷ୍ଟ ଲାଗୁଛି ନାହିଁ ଖାଇକି ତାପରେ ତମକୁ କଲ କରିବି। ନାଇଁ କି ତମେ ଯୋଉ ର ମୁଁ ସେଇଭଳିଆ ସବୁ କରିବି ଯେ କେମିତି କଣ ଲାଗୁଛି ତାପରେ ତମକୁ ଫୋନ କରିକି କହମି ଆଉ। ହଉ ହଉ ତାହାନେ ମୁଁ ରହୁଛିଁ ଆଁ
ହ
ହଁ ହଉ ମୁଁ ତ ଲଣିଛି
ହଁ